କେମିତି ଅଛନ୍ତି?
ଭଲ ଅଛି ଆପଣ କେମିତି ଅଛନ୍ତି? ଏଇ ମୋ ଅବାଜ୍ ଇକ ହଉଛି ନା ମତେ ମତେ ହି ଇକ ଶୁଭୁଛି।
ବୋଧାଏ କାହିଁକି ନା ମୁଁ ବି କାଲି ଏଇ କଥା ହେଲି ଜଣଙ୍କ ସହ। ତ ସେ ମୋତେ ଫୋନ କରିଥିଲେ କିନ୍ତୁ ମୋର ହିଁ ଆବା ଇକ ହଉଥିଲା ଦୁଇଥର ଫୋନ କଲେ ଦୁଇଥର ହିଁ ଇ ଇକ ହେଲା ତ ତାଙ୍କୁ ପଚାରିଲି କାହିଁ ତମର ଭାଏସଟା ଏମ ତି ଇକ ହଉଛି ମାନେ ମୋ ଭଏସ ଟା ଇକ ହଉଛି ତମେ ଫୋନ କଲେ ଆଉ ଅନ୍ୟ କି ଫୋନ କଲେ ସେମିତି ତ ହଉନି। ତ ପ କହିଲେ ତ କି ମୁଁ ଯାହାକୁ ଫୋନ କଲେ ତାର ସେମତି ହଉଚି ମୋର ପ୍ରୋବ୍ଲେମ ଆସୁନି। ସେମିତି କହିଲେ ତ ଏଟା ଗୋଟେ କଣ ନେଟୱାର୍କ ଇସ୍ୟୁ ନା ମୋବାଇଲ ର ଇସ୍ୟୁ ଗୋଟେ ହେ
ତମକୁ ପୁରା କ୍ଳିଅରଲି ଶୁଭୁଚି ତ ମୁଁ ଯାହା କହୁଛି।
ଆଜ୍ଞା।
ତ ମତେ ବି ସବୁ ଛିଡା ଆଉ କଣ କରୁଥିଲ?
କିଛି ନା ବସିଛି।
ଆଉ କୁଆଡେ
ଉଁ କଣ କହିଲେ?
ମୁଁ କହିଲି କୁଆଡେ ବାହାରୁ ବୁଲିଆକୁ ଯାଇନ କି?
କଣ ଯିବ ଏତେ ବର୍ଷା ହଉଛି ବା।
ବର୍ଷାରେ ମଜା ଲାଜିବି।
ଉଁ ଝିଅମାନଙ୍କୁ ସିନା ମଜା ଆସେ।
ହୁଁ ହୁଁ ତମ ଝିଅ ହେଇ ଯ ଝିଅ ହେଇ ଯ।
ଉଁ କାମ କରିବା ପାଇଁ ଖାଲି ପଠେଇବେ।
ଝିଅମାନେ କୁ ବି କାମ କରିବାକୁ ପଠନ୍ତି ଝିଅ ମାନ ବି କାମ କରନ୍ତି ନାହିଁ ଯେ ନାଁ ଖାଲି ପୁଅ ମାନେ ହିଁ କାମ
ନା ନା ସେମିତି ନା ମାନେ ମାର୍କେଟ ଯିବ ସେଟା ଗୋଟେ ଆଣିବ ମାନେ ଗୋଟେ
ହଁ ତ ତମେ ପୁଅ କାଇଁ ଇଏ ହେଇଚ ତମେ ଯଦି ଝିଅ ନେ ହେଲା।
କାଇଁ ଏଟା ହିଁ ଠିକ୍ ଅଛି। ତମ ତମକୁ ଜରଫର ହୁଏନି ନା ମତେ ବେଶୀ ଜରଫର ହୁଏ ପାଣିରେ ବାହାରିଲେ। କେପ
ତମ ଜି ଇମ୍ୟୁନିଟି ଷ୍ଟ୍ରଙ୍ଗ ନାଇଁ
ହୁଁ ହୁଁ ମାନେ ଝିଅ ମାନେ ଷ୍ଟଙ୍ଗ ଅଛନ୍ତି।
ଝିଅ ମାନଙ୍କର ନାଇଁ ପୁଅ ମାନଙ୍କର ବି ଷ୍ଟ୍ରଙ୍ଗ ଥାଏ ତମର ନାଇଁ ତ ସେଟା ତମର ଭୁଲ ଥୋଡିନା ଆଉ କାର ଭୁଲ।
ଉଁ ହୁଁ ହେଇ ଥାଇପାରେ ଆଉ କଣ କରିବା।
ଉଁ ହୁଁ।
ହୁଁ। ଆଉ କେମିତି ଅଛନ୍ତି?
ଭଲ ଅଛି ଆପଣ କେମିତି ଅଛନ୍ତି?
ମୁଇଁ ଭଲ ଅଛି। ହୁଁ। ଆଉ କଣ କହୁଥିଲି ଗୋଟେ।
ହଁ। ତମର ସିିଆଡେ ସେତେବେଳେ ଯୋଉ ଆମର ଏପଟେ ଦିଇ ହଜାର ତେରରେ ଫାଇଲିନ୍ ବାତ୍ୟା ହେଇଥିଲା। ତମର ସେଆଡେ ସେଇ ଅ ଫାଇଲିନ ବାତ୍ୟା ମାନେ ସେମତି କିଛି ହେଇନଥିଲା ମାନେ ବା ବାତ୍ୟା ର ପ୍ରଭାବ ତ ତମର ସିଆଡେ ବାତ୍ୟା ହେଲେ ତାର ପ୍ରଭାବ ପଡେ ନା ପଡେନି?
ମୁଁ ଜାଣିବା ହିସାବରେ ତ ସେତେ ଜଣାପଡେନି ଏଠି ମାନେ ପଡେ ବାତ୍ୟା ପ୍ରଭାବ କିନ୍ତୁ ସେ ସେ ବି ନା।
ତମର ସିଆଡେ ଖରା ଟାଇମରେ ବେଶୀ ଖରା ହୁଏନା ଖରା ହୁଏନି ମାନେ ଚଳନୀୟ ଖରା।
ନା ନା ବେଶୀ ଖରା ହୁଏ ଟାଣ ଖରା।
ହୁଁ। ଟାଣ ଖରା ହୁଏ ସେ ଖରାରେ ମାନେ ସେ ଯୋଉ ଦେଖାନ୍ତି ଇନଷ୍ଟାରେ ଭିଡିଓ ବଗେରା ଯେ ଅଣ୍ଡା ଆମଲେଟ କଲେ ଅଣ୍ଡା ଆମଲେଟ ହେଇଯାଏ। ପାଣି ଗରମ ହେଇଯାଏ। ଚା ହେଇ ଯାଇ ସେମିତି ହୁଏ ନା ସେମିତି କେବେ କିଛି ଟ୍ରାଏ କରିନ?
ସେଟା ରିୟଲିଟି ଟା ହୁଏନି କେବେ ଅଣ୍ଡା କେବେ ଅମେଲେଟ ହବନି ସେ
କିଏ ଦେଖିଲେ ସିନା କହିବ ବିନାଟାର କେମିତି କହିଦଉଚ କେବେ ହୁଏନି ସମାନ ବାଟ ତା ଖରାରେ କୋଉଠେ ଯୋଉ ସୂର୍ଯ୍ୟଙ୍କର ରଶ୍ମିଟା ଯୋଉ ମାନେ ପୁରା ଗୋଟେ କନସଲଟେଣ୍ଟ କରିଦବ ଗୋଟେ ଜାଗାକୁ ସେ ଠିକି କରିବ ଯଦି ହେଇଗଲା ଅଣ୍ଡା ଆମ୍ଲେଟ୍।
ତମେ ଖାଇ ନବ।
ନାଇଁ ତମେ କରିକି ଦେଖ ହଉଛି ନା ନାଇଁ ଅଣ୍ଡା ଆମ୍ବଲେଟ କୁହନ୍ତି ନା ଭିଡିଓ ସ୍ୱାକ୍ଷରରେ। ଏ ଅ ହୁଏ ବେଲି ତ ତମେ ଟ୍ରାଏ କରିକି ଦେଖ ହଉଛି ନା ନାଇଁ। ହଁ।
ତମେ କେବେ ଟ୍ରାଏ କରିଛ
ନାଁ ମୁଁ ଆମର ଇଆଡ଼େ ଏତେ ଖରା ହଉନି ନା ଆମର ଇଆଡେ ବେଶୀ ଗୁଳୁ ଗୁଳି ଏଇଟା ହୁଏ। ଖରା କମ୍ ଗୁଳୁଗୁଳି ହେଇକି ବେଶି ସେଇ ସବୁ ଜିନିଷ ବି ଆମର ଏତେ ଖରା ହୁଏନି ଏଇନେ ଆମର ଶୀତ ଦିନେ ବି କହିପାରିବେ ଏତେ ଶୀତ ନାହିଁ। ବର୍ଷା ଦିନେ ବି ଏତେ ବର୍ଷା ସବୁ ଆମର ମିଡିଲ ମିଡିଲ୍ ଅପସନ ମାନେ ଏପଟର ପାଗ ମାନେ ପୁରା ଅନଟ୍ରେଡିଟେବଲ୍ ମାନେ ଆମେ କହିପାରୁନେ କେତେବେଳେ କଣ ହବ ସେ ଟାଇପ ର ପାଗ ଏଇଆଡେ।
ହୁଁ ହୁଁ ତ ଆପଣ କହିଛନ୍ତି ଯଦି ଏଟା କରିବା ଏ ବର୍ଷ ଖରା ହେଲେ ଆଉ।
ହୁଁ।
କଣ କହୁଛନ୍ତି ଆଉ ତମକୁ ଅମେଲେଟ ଅମେଲେଟ ଯଦି ହେଲା ହେଲେ ତମକୁ ପଠେଇଦବା।
ହଁ ଅମ୍ବେଲେଟ ହେଲେ
କୋରିଅର କୋରିଅର କରିଦବ ହଁ।
ହଁ ହଁ କୋରିଅର କରିଦବ। ସେ କୋରିଅର ରେ ଆସିଲା ସେ ସି ଆହୁରି ପୁରା ସିଝିକି ଆହୁରି ଅଣ୍ଡା ଆମ୍ଳେଟେ ଭଲସେ ହେଇଯାଇଥିବ
ଆଜ୍ଞା ତମେ ଖାଇବ କି କୁକୁରକୁ ଦବ
ନାଁ ଖୁ କୁକୁରକୁ ଦେଇ ଦେବି ସେଇଟା ଆଉ ଖାଇବା ଯୋଗ୍ୟ ନଥିବ।
ହୁଁ ଠିକ ଠିକ।
ହୁଁ।
ତଲାଖ।
ହୁଁ।
ହୁଁ। କଣ ତମ କୁକୁର ଫୁକୁର ରଖିଛ ନା ନାଇଁ ତମ ଘରେ
ନା ନା ମତେ କୁକୁର ମତେ ପଶୁ ପକ୍ଷୀ ଇଛା ବଟ ପଶୁ ଏମିତି ପାଳିବା ପାଇଁ ଇଚ୍ଛା ନାହିଁ କୁକୁର ଦୂରରୁ ବି ସୁନ୍ଦର ପାଖରେ ତ କୁକୁର ସୁନ୍ଦର ନାହିଁ। ମ ତ ଇଚ୍ଛା ନାହିଁ ପଶୁ ପକ୍ଷୀ।
ଆ ଆରେ କୁକୁର ପାଳିବା କି ବିଲେଇ ପାଳିବା ଶୋଚନୀୟ ମୋ ଅଜା ଘରେ ପିଲା ବେଳୁ ବିଲେଇ ଥାଏ ସବୁବେଳେ ଗଲେ ଖାଇଲା ଟାଇମ୍ ରେ ବିଲେଇ ଯାକ ଏପଟେ ନଡ଼ ନଡ଼ ହୁଏ ତ ମୁଁ ସବୁବେଳେ ଅଜାଘରକୁ ଗଲେ ବିଲେଇ ଦୂରରେ ର ଥିଲା ଖାଇବାର ମତେ ଇଚ୍ଛା ନାହିଁ ଆମ କୁକୁର
କିନ୍ତୁ ଗୋଟେ ନ୍ୟାଚୁରାଲ ହିସାବରେ ଦେଖିବ ଯଦି ନା ଆ ବିଲେଇ ଯଦି କିଛି ମାନେ ଖାଇ ଖାଦ୍ୟ ଖାଉଛି। ହଁ ମାନେ ଆମେ ପୁରା ବହୁତ୍ ଏଇଟା କରୁ କିନ୍ତୁ ଯଦି ଅଜଣାତରେ ନା ଯଦି ଗୋଟେ ଖାଦ୍ୟରେ ସାପ ପିଇ ଦେଇଛି ନା ବିଷ ବି ପଡିଛି। ଗୋଟେ ଖାଦ୍ୟରେ ଯଦି ବିଲେଇ ପିଇଲା ସେ ଖାଦ୍ୟ
ହୁଁ।
ତାହେଲେ ବିଷକୁ ସିଏ ଗ୍ରହଣ କରିନେବ ଆଉ ଏ ଆଉ ଯେଉଟା ଅରିଜିନାଲ୍ ଥିବ ମାନେ ଖାଇବା ଜିନିଷ। ଧରିନିଅ ଏବେ ଏବେ କ୍ଷୀର କ୍ଷୀର ଅଛି କ୍ଷୀରରେ ବିଷ ମିଶିଛି। ତ ବିଲେଇ ପିଇଦଲା ତ ବିଲେଇ ଏଇଟା ବିଷକୁ ହିଁ ପିଇଦବ। ଆଉ ଆଉ କ୍ଷୀର ରହି ବି ଯିବ ଆଉ କ୍ଷୀର ତାକୁ ପିଇଲ ତମେ ଆଉ ତମ କୁ ବିଷ ଲାଗିବନି।
ଏମିତି ମୁଁ କେବେ ଶୁଣିନ ନାଁ ନାଁ ମୁଁ ଏଇଟା ଶୁଣ ନଥିଲି ଆମ ଅଜା ମାନେ ମୋ ଅଜା ଯୋଉ ଥିଲେ ତାଙ୍କୁ ବହୁତ୍ ବିଲେଇ ଇଛା। ତ ପିଲା ବଳଳେ ଅଜା ଥିଲା ଟାଇମ୍ ରେ ମୁଁ ପିଲା ବେଳୁ ଦେଖିଛି ଆମ ଘରେ ସବୁବେଳେ ଅଜା ଅଛନ୍ତି ମାନେ ଘରେ ସବୁବେଳେ ବିଲେଇଥିବ ସେ ବିଲେଇ ଅଜା ଖାଇ ବସିବେ। ଅଜାଙ୍କ ପାଖରେ ଆସି ବିଲେଇ ରହିବ ଅଜା ତାଙ୍କ ଖାଇବା ଯାଗୁରୁ ତା ପାଇଁ ଦହି ଭାତ ସବୁ ଏମିତି ମାଛ ଏଇ ମା ତାକୁ ସବୁ କାଢି଼କି ଦେବେ ସିଏ ଅଜା ଖାଉଥିବ ସିଏ ସେଇଠି ମୁହଁ ମାରିକି ଖାଉଥିବ। ଅଜା ଗଲା ପରେ ମଧ୍ୟ ଏବେ ଥିଲା ବିଲେଇ ଥିଲା କିନ୍ତୁ ଉଁ ଏବେ ବ ବର୍ଷେ ଦି ବର୍ଷ ହେଲା ଆଉ ଘରେ ବିଲେଇ ନାହାନ୍ତି ମାନେ ବିଲେ ଛୁଆ ଜନ୍ମ ହଉଥିଲେ। ସବୁ କିଏ କୁଆଡ଼େ ହେଇକି ଯାଇକି ଆକ୍ସିଡେଣ୍ଟ୍ ହେଇକି ମରିଛନ୍ତି ଏମିତି ହେଇଛନ୍ତି ଏବେ ବିଲେଇ ଆଉ ଅଜା ଘରେ ରହୁ କାଇଁ ନହେଲେ ଆମ ପିଲା ବେଳୁ ମୁଁ ଦେଖିଛି ବିଲେଇ ସବୁବେଳେ ଥିବ। ଆଉ ଗୋଟେ ଗୋଟେ ବିଲେଇ ମାନେ ମଝିରେ କଣ ହେଇଥିଲା ଅଜା ଙ୍କ ଡେଥ୍ ପରେ ମୋ ମାଉସୀଙ୍କ ଝିଅର ଝିଅ ଆମ ସିଆ ଆସିକି ରହୁଥିଲା ହେଲା ସିଏ ଯୋଉ ଛୋଟ ବିଲେଇ ଯାଏ ଗୋଟେ ବିଲେଇ ର ଗୋଡ଼ ଟା ଟିକେ ସେ ଯୋଉ ଅକାଳଙ୍ଗନା କଣ ସେଇଟା ମୁଁ ପ୍ରପର ଓଡି଼ଆ‌ ୱାଡ଼ ଜାଣିନି ହେଲା। ଯୋଉ ପୋଲିଓ ହେଇଯାଏ ମଣିଷ ଯେମିତି ତାର ସେମିତି ଗୋଡ଼ଟା ହେଇ ସିଏ ଆମ ସିଆ ସେ ବିଲେଇକି ଧରିକି କରିକି ତା ସେ ବିଲେଇି ଛୋ। ଛୋଟ ବିଲେଇ ସହିତ ଖେଳେ ଆମ ସିଆ। ତାକୁ ବିଲେଇ ଡ଼ର ନାହିଁ କୁକୁର ଡ଼ର ନାହିଁ ସେ ବିଲେଇକୁ ଧରିକି ଏପଟ ସେପଟ କରିକି ସେ ବିଲେଇଟାକୁ ଧରିକି ପଳେଇଆଉଥିବ ଖେଳୁଥିବ ଯଦି ଛାଡି ଦଉଥିବ ଖେଳୁଥିବ ସେ ସେମିତି କରିବାର।
କିନ୍ତୁ ଯେତେ ମାନେ ଉଁ ଯାହାର ଖରାପ ଥାଏ ଗୁଣ ଥାଏ ଯେମିତି କିି ବିଲେଇର ଯେତେ ଖରାପ ଗୁଣ ଅଛି କିନ୍ତୁ ତାର ଭଲ ବି ଗୁଣ ଅଛି।
ହୁଁ ସେ ତ ମଣିଷର ବି ଅଛି ନା ମଣିଷର ଭଲ ଗୁଣ ଅଛି ଖରାପ ଗୁଣ ବି ଅଛି।
ହୁଁ ହୁଁ କିନ୍ତୁ ଆମେ ଦେଖୁ ଯେତେ ପଶୁ ଅଛନ୍ତି ସମସ୍ତଙ୍କୁ ଆମେ ଟିକେ ଭାବୁ କି ସେ ଆମର ଠିକ୍ କ୍ଷତି କରୁଛି ଆଉ ଏମିତି ଆମେ ବେଶୀ କରି ବାଡ଼େଇ ହଉ ଏଇଟା କରୁ। କିନ୍ତୁ ମୋ ହିସାବରେ ସେସବୁ କରିବା କଥା ନୁହଁ।
ହଁ
ହ କି ନାହିଁ।
ହଁ ସେ ବି ଠିକ୍ କଥା।
ହୁଁ
ପରିବେଶରେ ସମସ୍ତେ ମାନେ ତାଙ୍କର ବହୁତ କିଛି ଏଟା ଅଛି। ଉଁ ଭଲ ଗୁଣ ଅଛି।
ସମସ୍ତଙ୍କ ଭଲ ଗୁଣ ଅଛି ଖରାପ ଗୁଣ ଅଛି ମଣିଷର ବି ଅଛି ମଣିଷର ବି ନାହିଁ। ତ କାହାକୁ ଆମେ କେମତି କିଛି କହିପାରିବାନି କି ଜଜ କରିପାରିବାନି ସେ ଭଲ କି ଖରାପ କି କଣ? ଗୋଟେ ମାନେ ଗୋଟେ ପଏଣ୍ଟରେ ତ ତମେ କହିପାରିବିନି ବହୁତ କିଛି ଜାଣି ସାରିଲା ପରେ ହିଁ ତମେ କହିପାରିବ ସେ ଭଲ କି ଖରାପ
ହଁ ହଁ ହଁ ସେଇଆଵି ଠିକ୍ କହୁଛନ୍ତି ଆପଣ
ହୁଁ ହୁଁ ହୁଁ ନା ମୁଁ ତ ସବୁବେଳେ ଠିକ୍ ହିଁ କହୁଛେ।
ହୁଁ ହୁଁ ତ ଡଗ ବାଲା ମାନେ ବିଲେଇ ଅଛନ୍ତି କି ଏବେ ନାହିଁ ଅଜା ଘରେ
ନା ଏଇନେ ବିଲେଇ ନା ହେ ନ
କାହିଁକି ନା ଗୋଟେ ଏବେ ୱେବସାଇଟ୍ରେ ରେ ଦେଇଛି ଯେ ଡଗ୍ସ ଫୁଡ଼ ଆଣ୍ଡେ ଏ କ୍ୟାଟ୍ ଫୁଡ଼୍ସ ଫ୍ରି ତ ଦୁଇ ତିନି ପ୍ୟାକେଟ୍ ଆପଣ କୋରିଅର କରିପାରିବେ ଅର୍ଡ଼ର କରିପାରିବେ ଆପଣ
କଣ କହିଲ ମୁଁ ଜାଣି ପାରିଲିନି
ମାନେ ଏ କୁକୁର ଖାଇବା ଆଉ ବିଲେଇ ଖାଇବା ଗୋଟେ ଗୋଟେ ମାନେ ଦୁଇ କେଜି କି ତିନି କେଜି ର ଏ ପ୍ୟାକେଟ ମିଳୁଛି। ଫ୍ରି ରେ ଗୋଟେ ୱେବସାଇଟ ରେ ତ ସେଇଟା ମଗେଇ ପାରିବେ ମୁଁ କହୁଥିଲି। ବୁଝିପାରିଲେ।
ହଁ ନାଇ ବୁଝିପାରିଲି ଯେ ତମର କିଏ ବିଲେଇ, କୁକୁର ରଖିଚ। ଯେ ତମେ ଉଁ କରିଅ।
ହଁ ହଁ ସେଇୟା କହୁଥିଲି ମୁଁ ବୁଝି
ଡୋନେଟ କରିପାରିବ ଅର୍ଡର କରିଦିଅ ତମର କୋଉ ସାଙ୍ଗ ମାନେ ତ ରଖିଥିବେ ନା କୁକୁର
ହୁଁ ହୁଁ ସେଇଆ ମୁଁ ସେଥିପାଇଁ ଆପଣଙ୍କୁ ପଚାର ପଚାରୁଥିଲି ଆଉ ଯଦି କିଏ ଯଦି ସେମିତି ରଖିଛନ୍ତି ତାହେଲେ କହିବେ ଆଉ
ନାଇଁ ମୋର କିଏ ସାଙ୍ଗ ରଖିନାହାନ୍ତି ଗୋଟେ ଦିଦି ରଖିଥିଲେ ବଟ୍ ଜଣା ନାହିଁ।
ହଁ ହଁ କିଛି କଥା ନାହିଁ। ମୁଁ ଦେଖେ କୁକୁର ମାନେ ମୋ ସାଙ୍ଗମାନେ ମାନେ ରଖିଥିଲେ ଆଗ ରୁମ୍ ଥିଲେ କଲେଜରେ ପଢୁଥିଲେ ହୁଁ ହୁଁ ତ କଣ ହେଇଥିଲା ନା ସେମାନେ କହୁଥିଲେ କି କ କଉ ପୁରା ନାଁ ତ ମୁଁ ସେତେ ଜାଣିନି କୁକୁଡା ମାନଙ୍କର ନାଁ ତ। ଗୋଟେ କୁକୁର ଉପରେ ମାସକୁ ଆଠ ହଜାର, ଦଶ ହଜାର ଖର୍ଚ୍ଚ ହୁଏ କହୁଥିଲେ।
ହୁଁ ହୁଁ। ନାଇଁ ସେଇଟା ବି ହୁଏ। ମାନେ କାଲି ଆମେ ଆସିଲା ଆସିକି ମାମାର ମୋର ବ୍ରହ୍ମବରୁ ଗୋଟେ ଗାଳିକ୍। ଯାଇଥିଲା ହେଲା ତା, ର ତା, ର ଗୋଟେ କୁକୁର ଟେ ପୋଷା କୁକୁର ଟେ ଥିଲା। ସେଏ ପୋଷା କୁକୁରଟା ତାର୍ ବାହାରକୁ ମୁଣ୍ଡା ଗାଢ଼ି ରଖିଚି। ମୁଁ ତ ମୋ ମାମୁଁକୁ ଚିଡାବା ପାଇଁ ମାମା କହିଲି, ମାମା ଗୋଟାକୁକ୍ କୁକୁରଟା କାଖେଇକିରି କହିଲା, ମୋ ଭାଇ, ମାମା ହେଲା, ଆମକୁ କୁକୁର ରଖିବା ଇଚ୍ଛା ନାଇଁ। ଏ କୁକୁରଟା ମାନେ ମୁଁ ଟିକେ ବେଶୀ ଘରେ ଆମ ଗେଲାକୁ ବେଶୀ ଟିକେ ଖର୍ଚ୍ଚ, ଫର୍ଚ୍ଚ କରେ ତ। ସେଇଟା ଭାଇ କହିଲା ତୋ, ଖର୍ଚ୍ଚଟା ଆମମାନଙ୍କ ଖର୍ଚ୍ଚ ବେଶୀ। ଆମେ ଏମାନଙ୍କୁ ପାଇପାରୁୁନୁ।
ହଁ ହଁ ମାନେ ମଣିଷ ମାନେ ପେଟ ପାଇଁ ଖ ପଇସା ନାହିଁ କିନ୍ତୁ କୁକୁର ପେଟ୍।
ଏଇ କପ୍। ପୁରା ଯୋଉମାନେ କଣ କହିଲେ ଯୋଉମାନଙ୍କର ବେଶୀ ପଇସା ଥାଏ, ସେମାନେ ହିଁ କୁକୁର ରଖନ୍ତି, ସେ ସବୁ କର କରନ୍ତି।
ମୋ ହିସାବରେ ନା ଆମ ଦେଶୀ କୁକୁର ରଖିବା ଟା ବେଷ୍ଟ୍। ତା, ର ବେଶୀ କିଛି ଖର୍ଚ୍ଚ ହବନି।
ଜଗେଇ ଚୋରକୁ ପସିବାକୁ
ହୁଁ ଆଉ ଷ୍ଟ୍ରଙ୍ଗ୍ ଷ୍ଟ୍ରଙ୍ଗ୍ ବି ରହିବ ଆମ ଦେଶୀ କୁକୁର। ନାଁ କିି? ତା, ର ଖର୍ଚ୍ଚ ବି ବେଶୀ ନା, ଆଉ ମାନେ ପୁରା ନର୍ମାଲି ତା, ର ସବୁ କିଛି। ଯେମତି ଆମେ ଖାଉଛୁ, ସେ ବି ସେମତି ଖାଇବ।
ନାଇଁ, ସେଇଟା ତ ସତ କଥା। ଆମେ ଯେମତି ଖାଉଚେ ସେ ସେମତି ବି ଖାଇବ। ଆରେ କଣ କହୁଥିଲି ଯେ ଏମାନଙ୍କର ଯୋଉ କଲ୍ ନାଇଁ କି ଉ ଆହେ ଜଣ ଜଣଙ୍କର କଲି ମାନଙ୍କର ୱାନ୍ ଏଇଟି ମିନିଟ୍ ଯଦି ଆକ୍ସିଡ ହେଲେ କାହାକୁ କଲ୍ କରିପାରିବନି, ଜାଣିଛ ନା, ନାଇଁ?
ହଁ ହଁ ମୋର ତ ହୁଁ ସୁବୁଚି ସେଇୟଆ ହୋଉଛି। ମାନେ ଧରିନଅ ତମର ରିସିପ୍ଟ୍ ବି ଆଉ ହେବନି, ୱାନ୍ ଏଇଟି ମିନି୍ଟ କମ୍ପ୍ଲେଟ୍ ହେଇଗଲେ।
ଟାକ୍ସ୍ କମ୍ପ୍ଲେଟ୍ କର, ତା, ପରେ ଆଉ କଲ୍ ରିସିଭ୍ କରିଛି କର।
କଲ୍ କାହିଁ ରିସିଭ୍ କରିବନି? ପଇସା ଦେଖ।